ଆଜ୍ଞା ମ୍ୟାଡ଼ାମ୍ ନମସ୍କାର।
ହାଲୋ।
ହାଲୋ। ହାଲୋ।
ନମସ୍କାର।
ନମସ୍କାର ନମସ୍କାର। ହାଲୋ ଶୁବୁଚି ମ୍ୟାଡାମ୍। ହାଲୋ ହାଲୋ। ହାଲୋ ମ୍ୟାଡ଼ାମ୍‌ ଶୁବୁଚି ହାଲୋ।
ଆମର ରୁ ଆଜ୍ଞା ନମସ୍କାର।
ନମସ୍କାର।
ଆପଣଙ୍କ କଥାଟା ଶୁବା ଯାଉନି।
ନା ଏଇ ନେଟୱାରର୍କ ପ୍ରୋବ୍ଲେମନା ବର୍ଷା ପାଇଁ।
ବାହାରକୁ
ହଁ ବାହାରେହିଁ ଅଛି ଛାତ ଉପରେ।
ପୁରା ଉପେରେ ନା ବାଲୁକୁନି?
ନା ନା ପୁରା ଉପରେ ଅଛି।
ହଉ ହଉ ଆସିଲା ଏବେ ଟିକେ ଶ ଶବ୍ଦ ଶୁବୁଲା ଟିକେ ତ ଚଳିବ କିନ୍ତୁ ଆଉ ଟିକେ କଥା ହେଇଗଲେ ଆସିବ ଆଉ କଣ କରୁଥିଲେ?
ନାଇଁ ବସିଥିଲି ଆଉ ନେଟୱାର୍କତ ପାଉନି
ହଁ ପ୍ରୋବଳ ଆସିଲାଣି ବର୍ଷା ଜୋରେ ଆସିଲାଣି ସେଥିାଇଁ ନେଟାୱାର୍କ ଇସୁବି ହଉଚି କାଲି ରାତିଠାରୁ।
ହଁବା ନେଟୱାର୍କର ଅସୁବିଧା ହଉଚିବା।
ଆଜ୍ଞା।
ଆଉ ଆମ କଁ ବର୍ଷା ଆସିଲାଣି ମାନେ କଣ ଉପରେ ବୁଲୁଚନ୍ତି ଉ ଆକାଶ ତଳେନା କଣ?
ନା ସୟା ନୁହଁ ନେଟୱାରର୍କ ପାଉନଥିଲାନା
ହୁଁ।
ମୁଁ ୟୁଟ୍ୟୁବ ଦେଖୁଥିଲି ବସିକି। ସେଇଁପାଉଁ ଅଁ କରିନି ଯାଉଚି ଯିବି କରିବି।
ଆଉଟିକେ ପରେ କରିବେ ସକାଳେ ଜଳଖିଆ?
ଅଁ ଜାଳିଖିଆ ସରିଯାଇଛି।
ଆ କଣ ଖାଇଥିଲେ ଆଜି?
ଆ ଖାଇଥିଲି କାଲିର ଅଟା ଦଳା ରଖିଥିଲେ ମମି ତସକାଳୁ ରୁଟି କରିଦେଇଥିଲେ
ଆଚ୍ଛା ଆଚ୍ଛା ଆବର୍ଷାତ ଏତେ ଜୋରେ ଆସିଲାଣି ଆକାଶ ପୁରା କଳା ଆପଣଙ୍କ ଆଡ଼େ ହେଇଚି ସେଇଆ?
ଏଇଥର ବହୁତ୍ ସୁନ୍ଦର ଦେଖା ହୋଉଛି ପତ୍ର ସବୁ ସବୁଜ ରଙ୍ଗର ନୀଳ। ସବୁଜ ବର୍ଣ୍ଣର ଯୋଉ ଦେଖାହଉଛି ଯଦି ସୁନ୍ଦର ଦେଖା ଯାଉ ଆମେ ତ ବାହାରକୁ ଯାଇପାରୁନୁ ଆପଣ ଦେଖୁଥିବେ ଆଉ।
ଆଜ୍ଞା।
ହଁ ଆଉ କଣ କୁହନ୍ତୁ, ଆପଣଙ୍କ କଥା ସବୁ କୁହନ୍ତୁ? କାଲି ଇଚ୍ଛା ଥିଲା ବହୁତ୍ କରିବା ପାଇଁ ଏଇ ମେଘୁଆ ପାଗ ପାଇଁ ଆଉ କରିପାରିଲିନି ଆଉ।
ହଁ- ହଁ ଆଉ ସେଇ ପ୍ରବଳ ଯୋଉ ବର୍ଷାକୁ ଏପଟେ ବି ଯୋଉ ପାଣି ପାଗ ଯେହେତୁ ଟିକେ ରହୁଛି।
ହଁ ପା।
ହଁ ସିଗ୍ନାଲ୍ ତ ହିଁ ପାଉନି ସିଗ୍ନା୍ଲ ପାଇଲେ ସିନା ଯାହା ମଣିଷ କରିବ।
ହଁ ପା ତାର ପାଉନି ଆଉ କଣ କରିବା। ସେମିତି କଥା ହେଇଯିବା କଥା ଆଉ। ଆଉ ମଧ୍ୟାହ୍ନ ଭୋଜନରେ ଆଜି କଣ ହେଇଛି ଆପଣଙ୍କର?
ଫାଷ୍ଟ୍ ଭାତ -ଅଁ-ଅ, ଡାଲମା ଆଉ ଆମ୍ବ। ଆଉ କରିଛନ୍ତି କ କରିବା ମିଶେଇ ଆଜ୍ଞା। ଆଜ୍ଞା, ହୁଁ।
ଓହୋ ବଡ ଆମ୍ବ ବୋଧେ?
ଆଜ୍ଞା।
ହଁ ଆମ୍ବ ସି ମାସ ଗଲାଣି ନା ଋତୁ।
ହୁଁ।
ଆମ୍ଭ ଋତୁ ଯାଇକି ତଥାପି ମିଳୁଛି ଆଣୁଥିବେ ଯେ ବଜାରକୁ ଯାଉଥିବେ ଆଉ, କି ଆବ କେ ବଜାର କିଏ ଗଲେ ବାପା କରନ୍ତି ନା ଆପଣ?
ବାପା ଯାଆନ୍ତି ବଜାର କୁ
ଘର୍ ପାଖରେ ବଜାର?
ଆଜ୍ଞା ହାଟ ପଡ଼େ।
ଆ -ହ -ହ ହାଟ ପଡ଼େ। ଓ ଗାଁ ପାଖ ଏଇରା ହାଟ ପଡେ।
ହୁଁଁ।
ଆଚ୍ଛା, ଆଉ ସବୁ କଣ ଆପଣଙ୍କ ବୋଉ କଣ କରୁଛନ୍ତି?
ମାଆଁ ଖାଇବାକୁ ଦଉଛନ୍ତି।
କାଉ ଜେଜେବାପା ଜେଜେମା ନା ବାବାଙ୍କୁ?
ବାବା ମା ଆଉ ଦି ଜଣ।
ଆହୋ, ଆଉ ଆପଣଙ୍କ ବାବାଙ୍କ ଦେହ ବି ଭଲ ଅଛି ନା?
ଆଜ୍ଞା।
ହଁ। ଥଣ୍ଡାପାଗ ତ ଆସିଗଲାଣି, ସେ ଗରମ୍ ସକାଶେ ବେଶୀ ଦେହ ପା ଖରାପ୍ ରହୁଥିଲା। କିନ୍ତୁ ଥଣ୍ଡା ପାଗ ହେଲେ କଣ କରାହବ ପୁଣି ଗରମ୍ ଦିନ ଆସିବ।
ହୁଁ।
ଆଉ ହଉ ଆପଣ ପଛରେ ଟିକେ ଖାଇବେ ଆଉ ନୁହେଁ?
ଆଜ୍ଞା। ବାହାର୍
ହ- ହ।
ଫୋନ କଲେ ମୁଁ ତ ଆସିଥିଲି ଉପରକୁ ଯାଉଥିଲି। କାଲି ବର୍ଷା ହଉଥିଲା ତ ଆପଣଙ୍କୁ ଫୋନ କଲି କାଲିି ତାପରେ କଥା ହେଇ ସାରେ ଯିବି ଖାଇବାକୁ ଆଉ।
ହଁ ହଁ। ହଁ ପା ସମୟ ଟିକେ ମୁଁ କାଲି କରିପାରିଲିନି ମୁଁ କହିଲି ଏଇ ମୋବାଇଲ ପାଇଁ ମେଘ - ମେଘ ଆସୁଚି ପାଉନି। ବାର୍ତାଳାପ ହେଇପାରୁନି। ପବନ ଦଉଚି ଏଆଡେ କାହିଁ ଦଉନି କି ବାହାରେ ଜଣା ପଡିବ।
ଆରେ ବି ଟିକେ ଟିକେ ମାରିଲାଣି।
ଓହୋ। ଆଉ ଜେଜେଙ୍କ ଦେହ ଭଲ ଅଛି?
ହଁ ସେମିତି ଆଉ।
ଅଁ ହଁ। ଆପଣଙ୍କର ନା ଆପଣ ତାପରେ ଖାଇବେ ଆମର ବି କିଏ ସଇଲାଣି ବାପା ଏଇନା ଖାଉଛନ୍ତି।
ଆଜ୍ଞା କଥା। ଶୁଭିବନି କିଛି ଯାହା ହଉ ଭଗବାନଙ୍କ ଦୟାରୁ କଥା ଟା ଶୁଭିଲା।
ନାଇଁ ନାଇଁ କଥାଟା କାଇଁ ସୁବିିଲା ସେ ଟିକେ କଥା ହେଇଗଲା ପରେ କଥା ଟା ଆସିଲା ଆଉ ନହେଲେ ସୁବୁ ନଥିଲା ଆଉ କାଇଁ ଶୁବିଗଲା ଟିକେ ଧିଧି କିନ୍ତୁ ସନ୍ଧ୍ୟା ବେଳେ ବେଶୀ ଶୁଭା ହଉନି। କାଲି ସେଥିପାଇଁ କରିପାରିଲି ଯେ
ଯାଉଚି ନା ବନ୍ଦ ହେଇଯାଉଚି ପୁରା ଉପର
ପୁରା ବନ୍ଦ ହେଇଯାଉଚି ତାର ବନ୍ଦ ହେଇଯାଇଚି ଆଉ ବର୍ଷା ପକେଇଲା ବୋଧେ ହଁ ହଁ ବର୍ଷା ପକେଇଲା।
ଆମର ଏପଟେ ବର୍ଷା ପକେଇନି।
ନାଇଁ ବର୍ଷା ଫିରି ଫିରିିବ ନାଇଁ ଆମର ପାଣି କଳ ପୁରିଗଲା। ଉପରେ ପାଣି କିଏ ଲଗେଇଥିଲା ପାଣି ଟାଙ୍କି ଟା ପୁରିଗଲା।
ଓହୋ।
ସେଇଟା ମୁଁ ଭାବିଲି ବୋଧେ ବର୍ଷା ପକେଇଲା ଓହୋ। ଏବେ ପାଣି ଭର୍ତ୍ତି କରି ନ ରଖିଲେ କଣ ହଉଚି କି ଯଦି ବିଜୁଳି ଫିଜୁଳି ହଇରାଣ କଲା ବର୍ଷ ତା ପାଇଁ ଘଡଘଡି ପାଇଁ ତାହେଲେ ହଇରାଣ ହବାକୁ ପଡିବ ସେଥିପାଇଁ ପୁରା ଘନ ଘନ ଭର୍ତ୍ତି କରିବାକୁ ପଡୁଚି ଆଉ ଆପଣଙ୍କର ପାଣି ବସିଚି ନା ଉପରେ?
ଆଜ୍ଞା ଭର୍ତି କରା ହେଇଚି ଏବେ ହିଁ ମଟର ବନ୍ଦ କରାହେଲା।
ଆପଣଙ୍କର ଏଇ ଯୋଉ ଏଠୁ ଯାଉଚି ପାଣି ମଟରରୁ ନୁହେଁ?
ଆଜ୍ଞା‌।
ଆମର ମାଟି ତଳୁ ଖୋଳା ହେଇଚି ତ ସେ ଭର୍ତି ନ କଲେ ବିଜୁଳି ଘଡଘଡି ମାରିବା ସମୟରେ ବାହାର ତ ଯାଇ ହବନି ସେଥିପାଇଁ ଆଉ ସେଇ ପାଣି ଟା ଭ କ୍ତି କରାହେଲେ କାରବାର କରାହବ ପାଣି ସରିଯାଉଚି ଜଲଦି ଜଲଦି ଲୋକ ବହୁତନା ଜଲଦି ଜଲଦି ଯାଉଚି।
ପାଇଖାନା ପାଇଖାନା ରୋଷେଇଘର ୟୁଜୁ ହେଲେ ତ ଶୀଘ୍ର ସରିଯିବ ନା ଗାଧୁଆ ଘର ପାଇଖାନା
ପରିସ୍ରା ରୋଷେଇ ଘରେ ଏଇଠି ବେଶୀ ସରୁଚି।
ଆଜ୍ଞା।
ହୁଁ ହଁ। ଆଉ ସବୁ କଣ ଆଉ ଆପଣଙ୍କର ବୋଉଦିହ ଭଲ ଅଛି ନା?
ସମସ୍ତଙ୍କର ଭଲ ।
ଯାହା ହଉ ଠାକୁରଙ୍କ ଦୟାରୁ ଭଲ ଥାଉ ଏ ବୁଢା ହେଲେଣି ବୟସ ହେଲାଣି ସେ ତା ଭୋକ ଦେହ ଭୋକ ଖରାପ ଲାଗି ରହିବ।
ହୋଉ
ହଁ ଆମର ଗୋଟେ ବିଲେଇ ଅଛି ନା।
ଜାଣିଛନ୍ତି
ବିଲେଇ ବିଲେଇ।
ବିଲେଇ ନାହିଁ ତ ଆମର, ବିଲେଇ ଥିଲେ ମରିସାରଛନ୍ତି ଅଲଗ
ଏପଟରେ ଅଛନ୍ତି ନା ନାଇଁ
ହଁ ଏପଟ ବିଲେଇ କାହା ଘରେ ନେଇ ଆମ ଘରେ ବୁଲା ବୁଲି ତ ବୁଲୁଛନ୍ତି ଦେଖିବା ତ ମାଳ ମାଳ ହଁ ମୁଁ ପାର ଡଲା ଆଉ
ଓହୋ ହଁ ଏଇଠି ଗୋଟେ ବିଲେଇ ମୋ ଆଖି ସାମ୍ନା ରେ ଗଲା ତ ଛୁଆ ବିଲେଇ। ଏ ଛୋଟ ଛୁଆ ବିଲେଇ ଟିଏ ସୁନ୍ଦର ଦେଖା ହୋଉଚି। ମେଘରେ ବେଶ ସୁନ୍ଦର ଦେଖା ଯାଉଛି ପାଗ କାଁଳିଇଛି ସେଥିପାଇଁ।
ହୁଁ ହୁଁ।
ଆପଣଙ୍କ ସାଙ୍ଗସାଥି ସାଙ୍ଗ ସନ୍ଧ୍ୟାବେଳେ ବୁଲିବାକୁ ପାଲୋଉଛନ୍ତି ନା କଣ?
ନା ନା ବର୍ଷା ହଉଛି ନା ତ ଆଉ ଯାଇ ହଉନି, ତ ଘରେ ହିଁ ରହିବାକୁ ପଡୁଚି ଆଉ।
ହ ଆଉ କୁଆଡେ ବେଶୀ ସନ୍ଧ୍ୟାରେ ଟିକେ ସାଙ୍ଗସାଥି ଯାଉଛନ୍ତି।
ଆଜ୍ଞା। ହୁଁ।
ଘରେ ଆଉ ସବୁ ସନ୍ଧ୍ୟାବେଳେ କଣ ଚା ଫା ପିଅନ୍ତି।
ହଁ ସବୁବେଳେ ଆଜିକାଲି ସମାନ ନୁହଁ କିଛି ସମାଜ ଯେତେବେଳେ ଇଚ୍ଛା ହେଇଗଲା ସେତେବେଳେ ଟିକେ ମନେ
ହୁଁ। ଆଚ୍ଛା ଆଚ୍ଛା ହଁ ଆପଣଙ୍କ ବାର୍ତ୍ତା ଟା
ଓହୋ ହଁ ସେଇଟା ସତକଥା ଚା ଖାଲି ପେଟରେ ପିଇବା କ୍ଷତିକାରକ। କିଛି ଖାଇକି କେତେବେଳେ କି ମନହଲେ ଥଣ୍ଡା ଫଣ୍ଡା ପାଗ ଶୀତ ଫିତ ପାଗରେ ଚା ବିସ୍କୁିଟ ଟିକେ ଭଲ ଲାଗେ ଚା ପକୁଡି। ଏମିତି ସବୁ ଭଲ ଲାଗେ ଟିକେଖାଇବା ପାଇଁ ଆଉ। ମୁଁ ବି ସବୁବେଳେ ପିଏନି କେତେବେଳେ କେବେ କେବେ ମନ ହେଲେ ଆଉ ସବୁ କଣ? ନା କିଛି ନାହିଁ। ଆପଣ କଣ ଛୁଆଙ୍କୁ ଛୋଟପିଲାଙ୍କୁ ପାଠ ଫଠ ପଢାନ୍ତି?
ହଁ ଆଉ ତୁମକୁ ପଢ଼ାପଢି ଆମ ଟିଉସନ। ପଢେନି କାହିଁକିନା ସୁଯୋଗ ମିଳିନି ଯଦି ମିଳେ ପଢି
ଆପଣ ଛାତ୍ର? ଛାତ୍ରବର୍ତ୍ତମାନ ଆପଣଙ୍କ ଭବିଷ୍ୟତ ଆଗେ ଉଜ୍ଵଳ କରନ୍ତୁ ଛୋଟ ଛୁଆ ଭିତରେ ପଶିଗଲା ମାନେ ପଶିଥିବେ। ଆ ନିଜ ପଢାପଢି କରନ୍ତୁ ଚାକିରି ବାକିରି କରନ୍ତୁ। ଚାକିରୀ ବାକିରି କରି ସେମ୍ ଭଲ ଅ ଅ ନମ୍ବରରେ ଉତ୍ତୀର୍ଣ୍ଣ ହୁଅନ୍ତୁ। ସେଟାରେ ଆଉଥରେ ପଶିଗଲା ମାନେ ପଶିଯିବେ ବାହାରି ପାରିବେନି ଆଉ କିଛି କରିପାରୁ ନଥିବେ ଭବିଷ୍ୟତକୁ। କାରଣ ଆପଣଙ୍କର ଭବିଷ୍ୟତ ପଡ଼ିଲା ଆମ ଗୋଟେ ପୁଅ ଗୋଟିକିଆ ପୁଅ।
ଆଉ ସବୁ କଣ? ଆଉ ସବୁ କଣ ଅ ଅ ଟିକେ କ କହି ଦିଅନ୍ତୁ ସୁରପଣଖା?
ନାଇଁ ବେ ଶୁଣୁ ତୋର ଶୁଭ୍ରାଂଶୁ କଥା କହିଦେଲା ବୁକ୍ ସୁନା ହବାକୁ ଲାଗି ଲାଣି ନା ସିଗ୍ନାଲ ଟା ତ ଆପଣଙ୍କ ଭଏସ ବି କ୍ଳିଅର ମତେ ଶୁଭୁନି ଫଡ଼କ ମାନେ କଟି କଟି ଯାଉଛି।
ହଁ ସେ ଅସୁ ଆପଣଙ୍କ କଥା ମତେ ଶୁବୁଚି। ଆପଣ କୁହନ୍ତୁ ତାପରେ ଆଉ ଗୋଟେ କଥା ହେଲା ଆପଣଙ୍କ ଖାଇବାକୁ ଯାଇଥାଆନ୍ତେ ଡେରି ହେଇଗଲା ମୁଁ ବୋଧେ ଫୋନ୍ କରଦେଲି ବୋଧେ ଭୁଲ ସମୟରେ ନୁହେଁ କି? ନା ନାଇଁ ଚଳିବ ଡେରି ହେଲେ ବିଳମ୍ବରେ ଟିକେ ଖାଇଲେ ଚଳିବ? ହଉ ଆପଣଙ୍କ ସାଙ୍ଗରେ କଥା ହେଇ ବହୁତ ଖୁସି ଲାଗିଲା ଛୋଟ ଛୁଆ ସାଙ୍ଗଟିଏ।
ଭଲ
ଛୋଟ ଛୁଆ ସାଙ୍ଗଟିଏ ବର୍ତ୍ତମାନ ମୁଁ କ କଥା ବନ୍ଦ କରୁଚି ବାର୍ତ୍ତା ଟା ସମାପ୍ତ କରୁଚି? ଖୁସି ଲାଗିଲା କଥା ହେଇକି ନମସ୍କାର।
ଆଜ୍ଞା ନମସ୍କାର।